ହୁଁ। ହ୍ୟାଲୋ ହଁ ଶୁଣା ଯାଉଛି।
ହ୍ୟାଲୋ।
ହ୍ୟାଲୋ। ହଁ ଶୁଣା ଯାଉଛି ତ। ହଁ ନମସ୍କାର।
ହାଲ ହ୍ୟାଲୋ।
ହଁ ଝିଅ କେମିତି ଅଛୁ?
ବାଲାତି
କଣ କରୁଥିଲୁ?
ବସଚି। ହଁ
ତୋର ପଛପଟେ କଣ ଆବାସ ହଉଚି ଟିକେ ଦୂରକୁ ଯାଉନୁ କଥା ହବୁ।
ହଁ।
ଆଉ ଘରେ ସବୁ ଭଲ ଅଛନ୍ତି।
ଉଁ ଉଁ।
ହ୍ୟାଲୋ
ହଁ କୁହନ୍ତୁ।
ଆଉ ମା ବାବା ସବୁ ଭଲ ଅଛନ୍ତି।
ହଁ।
ହୁଁ ହୁଁ ହୁଁ ଯାଇଥିଲା ଜି ସ୍କୁଲ ତମ ପଟେ ବର୍ଷା ହଉନି କି ଝିଅ?
ହ୍ୟାଲୋ
ତମ ପଟେ ବର୍ଷା ହଉନି କି?
ହଁ।
ଆଉ କେମିତି ଗଲ ସ୍କୁଲ ବର୍ଷା ବର୍ଷାରେ ଭିଜି ଭିଜି ଗଲ ନା ଛତା ଅଛି।
ରେନି କୋଟ ପିନ୍ଧିକି।
ଓହୋ କଣ ହେଲା ତମର ଆବାଜ କାହିଁ ଏମତି ଆସଚି ଭଲ ନାଇଁ? ହଁ ଦେହ ଭଲ ନହିଁ କି?
ତ୍ତ।
ଆଉ ତମର ଆବାଜ କଣ ଗୋଟେ ଶୁଖିଲା ଶୁଖିଲା ଲାଗୁଚି।
ନାଇଁ କିଛି ହେଇନି।
ହଁ ହଁ ହଁ ଆଉ ସବୁ କଣ ପଢା ହେଲା ଆଜି ସ୍କୁଲ ରେ କଣ କଣ କଲେ କୁହ ତ?
ଟିକେ ରୁହନ୍ତୁ।
ହଁ ହଁ ଆଛା।
ହ୍ୟାଲୋ। ହ୍ୟାଲୋ।
ହଁ ଶୁଣା ଯାଉଛି କୁହ।
ଟିକେ ରୁହନ୍ତୁ।
ହଁ ଅଛି ତ କଣ କରୁଛ କି ମୋବାଇଲ ରେ କିଛି ଖେଳୁଛ କି?
ନାଇଁ ନାଇଁ ଟିକେ ରୁହନ୍ତୁ।
ଛେଚି। ଏକ୍।
ହ୍ୟାଲୋ।
କଣ ହେଲା କାହାକୁ ଡାକୁଥିଲୁ ନା କଣ?
ନାଇଁ।
ହଁ ହଁ ହଁ ହଉ କଣ କଣ ପଢା ହେଲା କୁହ?
କାହଣ କଇବି।
ଆଇ ତମ ସ୍କୁଲ କଣ କଣ ପାଠ ପଢା ହେଲା ସେଇଟା ପଚାରୁଚି?
ଆଉ ଟ୍ୟୁସନ ରେ ମ୍ୟାଥ ପଢ଼ା ହେଲା ସ୍କୁଲ ରେ ଇଂଲିଶ ଆଉ। ମାଥ୍।
ଓହୋ ମାନେ ଦିଟା ଯାକ ଜାଗାରେ ସେମ ସେମ ବି ପଢା ହେଲା ନାଇଁ କି? ବଢିଆ ଆ ତମର ସବ ରିବିଜନ ହେଇଯାଉଥିବ ଆଉ। ହୁଁ ହୁଁ ହୁଁ କଣ ଖାଇଲ କୁହ?
ପକ୍, କୁଡ଼ି ଖାଇଲୁ।
ଏବେ ସିନା ପକୁଡି, ଖାଇଲ ୲ ଦିନ ବେଳା, କଣ ଖାଇଲ? ଦିନ ବେଳା, ଆଜି ସ୍କୁଲରେ କଣ, ଦେଲେ ଖାଇବା ପାଇଁ?
ସେଉ, କଦଳୀ।
ହାଲୋ- ହୁଁ, ଆଉ, ତମର ସବୁ ସାଙ୍ଗ, ସାଥି ଭଲ ଅଛନ୍ତି?
ହଁ,
କାଇଁ, ତମ ସାଙ୍ଗମାନାନଙ୍କ, ଆ ଟିକେ, କହିଲ ଶୁଣିବା ୲ସାଙ୍ଗ ମାନଙ୍କର, ନା ଟି କହିଲ, ଶୁ ଣିବା ୲
ଜଣଙ୍କ ନା, ସୁପ୍ ଫୁଲ-
ତମେ ମୋ, ତମେ ମୋବାଇଲ, ରେ ଗେମ୍, ଖେଳୁଛ କି? କାନରେ ଦେଇନ, ମୋବାଇଲ?
ନାଇଁ, ତ-
ମାମାଙ୍କୁ, କହିବି ୲ ଏମିତି ଦୁଷ୍ଟ, କାମ କରୁଛ ୲
ଆ, ମୋବାଇଲ ମୋବ୍ଲାଁ, ହ୍ୟାଙ୍ଗ ହଉଛି ୲
ଓହୋ, ବାପାଙ୍କୁ କହୁନ ଗୋଟେ ନୂଆ, ମୋବାଇଲ କିଣିଦେବେ ମମିଙ୍କୁ ୲
କିଣେଇ ହେଉନାହାନ୍ତି, ପରା-
ବାବା, କୁ, ତମେ କହିବ ନା, ଆଉେ ଝିଅ, ତମ ଘରର ୲ବାବାଙ୍କୁ କହିଲେ ଶୁଣିବେନି, କି ବାବା ତୋ କଥା? ହ
ଟିକେ ରୁହନ୍ତୁ, ଦି ମିନିଟ୍-
ହ ହଁ, ହଁ-
ହ୍ୟାଲୋ, ହ୍ୟାଲୋ,
କ କାହାର ଯାହାକୁ ବୁଧି କ
ହ୍ୟାଲୋ, ହଁ, କୁହନ୍ତୁ ୲
ଆଉ କାଲି, ସ୍କୁଲ ଯିବ, ଝିଅ?
ହଁ, ଜିବି- ଇ
ହଁ, ମୁଁ ତମ ସାଙ୍ଗ ମାନଙ୍କ, ନାଁ ପଚାରି ଥିଲି ୲ କାଇଁ କହିଲ ଟିକେ, ଟିକେ-
ଶୁଭଲକ୍ଷ୍ମୀ ୲ ସ୍ମା ନାଇ ରଶ୍ରୀ
ସ୍ମାଇଲ, ଗୋଟେ ନାଁ, ଅଛି?
ହଁ, ହଁ-
ଓହୋ, କଣ, କହିଲ ମାମା?
କିଛି ନାହିଁ, ତ ମୁଁ ଶୁଭଲକ୍ଷ୍ମୀ, ସ୍ମାଇଲ୍ ଆଉ, ରାଜଶ୍ରୀ କହିଲି ୲
ହୁଁ, ହୁଁ, ହୁଁ ବଢିଆ, ବଢିଆ ୲ତମ ହାଙ୍ଗନ କନା, ଆଉ ତମ ଗୁଲେ, କୁହ-
ହ୍ୟାଲୋ। ହ୍ୟାଲୋ।
ତମ ତମ ଭଲ ନେମ କଣ?
ଦୀପାଞ୍ଜଳି।
ହଁ ହଁ ବହୁତ ସୁନ୍ଦର ନା। ହୁଁ। କଣ ତମକୁ ସୁନ୍ଦର ନା କହଲେ ତମ ଧନ୍ୟବାଦ କହିବନି। ଧନ୍ୟବାଦ କହିବନି କି ମତେ?
ହଁ ଧନ୍ୟବାଦ।
ସ୍ୱାଗତମ୍।
ହୁଁ ।
ଆଉ ଏବେ କଣ ରୋଷେଇ କରୁଛନ୍ତି ମାମା?
ଓ । ଚକୁଳି ଆଉ ଚଟଣି।
ରାତିରେ ଚକୋଲେଟ ନାହିଁ ଖାଇବ ହଉଛି ଅସୁବିଧା ହବନି ତ।
ନାଇଁ କିଛି ହବନି।
ଲାଗୁଛି ତମ ଦେହ ପୁରା ଠିକ ଠାକ ଅଛି ଆଉ ପେଟ ପୁରା ଭଲ ଅଛି ଆଉ। ଓଁ ହଁ ହଁ ସୁନା ଝିଅ ଏମତି ସବୁବେଳେ ଭଲ ଭଲ ଖାଇବା କି ପେଟ ଭଲ ରଖୁଥାଉ ହେଲା। ହୁଁ ହୁଁ ହୁଁ। କଣ କରୁଛ? ଠୁ ଅଛ ।
ମୁଁ ଛାତ ଉପରେ ବସିଛି।
ହଁ ତମ ପଟେ କେମିତି ଅଛି ପାଗ?
ଥଣ୍ଡା।
ଥଣ୍ଡା ଲାଗୁଚି। ଥଣ୍ଡା ଲାଗୁଚି କି? ହ ହ ହଁ ଏବେ ତ ବହୁତ ଦିନ ଆସିଲାଣି ନାଇକି? ହୁଁ ହୁଁ ହୁଁ।
ତମ ଆଡେ ଖରା କେମିତି ହଉଛି?
ଆମମପଟେ ବି ହଉ ଆ । ବର୍ଷା ଟିକେ ହଉଛି ତ ଟିକେ ଖରାରୁ ଟିକେ ତ୍ରାହି ମିଳୁଛି ନହେଲେ ଯୋଉ ପ୍ରକାର ଗରମ ହଉଥିଲା।
ଏଥର ପ୍ରବଳ ଖରା ହେଉଥିଲା।
ହଁ ପରା। ଆଉ ତ ଆମର ତ ନଦୀର ପାଣି ବି ଶୁଖି ଯାଇଛି।
ଆମର ବି।
ହୁଁ ତମେ ନଦୀକୁ ଯାଅ ତମ ପଟେ ନଦୀ ଅଛି।
ଅଛି କିନ୍ତୁ ମୁଁ ବେଳେ ବେଳେ ଯାଏ।
ହଁ ହଁ ସବୁବେଳେ ଯିବନି ଥଣ୍ଡା ହେଇଯିବ ହେଲା। ହୁଁ ସବୁବେଳେ ଗଲେ ତମେ ଛୋଟ ଛୁଆ ତମକୁ ଥଣ୍ଡା ହେଇଯିବ ନାଇକି। ଆରେ ତମକୁ ଛୋଟ ଛୁଆ ତମକୁ ଥଣ୍ଡା ହେଇଯିବ କହୁଛି। ହୁଁ ।
ତମକୁ କେବେ ଜର ହୁଏନି?
ମତେ ବେଳେ ବେଳେ ଦଶ ବର୍ଷକୁ ଥରେ ଏମିତି ଆଉ। ବହୁତ ମାନେ କମ ତାର ଚାନ୍ସ ଅଛି ହେବା ପାଇଁ।
ତମ ତମ ଘରେ କଣ ରୋଷେଇ ହେଇଛି?
ଆମ ଘରେ ଆଜି ଭାତ, ଭେଣ୍ଡି, ଆଳୁ ଭଜା।
ଆଉ।
ଆଉ କିଛି ନାଇଁ ପଖାଳିକି ଖାଇବୁ ଆମେ
ରାତିରେ ପଖାଳ ଥଣ୍ଡା ହେବନି?
ନାଇଁ ବା ଥଣ୍ଡା କାଇଁ ହବ ମୁଁ ବା କହୁଛି ମତେ ଥଣ୍ଡା ହୁଏନି। ହୁଁ ହୁଁ।
ହଉ ରଖୁଛି।
ରଖିଦବ।
ହ୍ୟାଲୋ।
ରକ
ହଁ।
ଓହୋ ପାଠ ପଢା ପଢିକ କରିବ ହେଲା ଭଲସେ ହଉ। କାଲି କଥା ବା କାଲି ଫୋନ କରିବି ଇ। ଆଛା।
ହୁଁ।